ଏ କଉଡି
ଏ ଭାଇ ସକାଳୁ ଉଠିଲି ଏବେ ଆଉ। ଟିକେ ବ୍ରଶ କରୁଛି। ମର୍ଣ୍ଣିଂ ଭାଇ ମର୍ଣିଂ।
ଗୁଡ଼୍ ମନିଂ ଭାଇ ଗୁଡ଼୍ ମନିଂ। ଭାଇ ରନିଂ ରେ ଯାଇଥିଲ ନା ଯାଇନା?
ଆଜି-ଇ-ଇ-ଇ ପା ଟିକେ ଲେଟ୍ ରେ ଉଠିଲି ତ ସେଥିପାଇଁ ଗଲି ନାହିଁ।
ଭାଇ ମୁଁ ବି ଯାଇପାରିଲିନି ବହେ ଆମ ଆଡେ ବର୍ଷା ଜୋର ରେ ହଉଛି ତ ସେଥିରୁ ଉଠି ହେଲାଣି କି ଯାଇ ହେଲାନି।
ହଁ ଆମ ଆଡେ ବି ସେଇବା କାଲିଠୁ ବର୍ଷା ହେଉଛିି ଯେ ବ ସେଥିରୁ ଉ ଯାଇ ହଉନି କଣ କରିବି ଆଉ।
ଏଇବା ବର୍ଷା ଛାଡୁ ନହେଲେ ଯି ନା ଆମେ ବର୍ଷା ଛାଡୁ ଯିବା ଆଉ।
ହଁ ହଁ ପାଗ ଦେବ ଖରାପ ଆଉ କଣ କରିବା ଆଉ।
ଏମିତି ବର୍ଷା ହଉଛି ଭାଇ ରଜକୁ ବି ଲାଗୁନି ବୁଲି ପାରିଲା ଭଳିଆ।
ହଁ ସିଏ ବି ଠିକ୍।
ଆଉ ଖରା ଏମିତି ହଉଛି ବର୍ଷା ବି ସେମିତି ହଉଛି କଣ କରିବା ଦେଖିବା ରଜ ଦିନ କଣ ହଉଛି ଆଉ।
ହଁ ଅଛି ଅ କାଲି ଅଛି କାଲି କିଏ ଦେଖିଛି। କାଲି ହଉ ଜଣା ପଡିବ ପାଗ କଣ କେମିତି ହଉଛି।
ହଁ ଭାଇ ସେଇଆ। ହଇକିନା ରଜ ଆଡେ କଣ ଦୋଳି ମୋଳି ପକେଇଲେ ନା କିଛି ପକେଇନାହାନ୍ତି।
ହଁ ଦୋଳି ପଡିଛି ନା ଦୋଳି ପଡିଛି। ହଁ ଦୋଳି ପ ଦୋଳି ପଡିଲାଣି। ଦୋଳି ତିନି ଚାରି ଦିନ ହବ ପଡି ସାରିଲାଣି।
ଆ ତମର ତ ଭଲ ରଜ ହୁଏ।
କଣ ଆସିବ ରଜ ବୁଲେଇ ବୁଲେଇକି ଯିବ ଦେଖିବ କଣ କେମିତି
ହଁ ଯିବା ଆଉ। ଏଇ କେମିତି ପାଗ ଟିକେ ଭଲ ଦିଏ ସେମିତି ଯିବା। ଭାଇ ତା ଆଗ ଦି ଦିନ କୁଆଡେ ଯାଇ ହେବ କି।
ହଁ ସିଏ ବି ଠିକ୍। ଆଉ କୋଉଠି ଏବେ ଭାଇ ଅଛ?
ଏ ଭାଇ ଗାଁରେ ଏଠି ବସିଛି।
କାଲି ଭାଇ ବର୍ଷା ତ ଜୋର ହେଇଥିଲା ଆଜି ଖରା ଜୋର ଦେଲାଣି ବାହାରି ହଉନି ଘରୁ।
ହଁ ଆଜି ଟିକେ ପାଣି ଖରା ଜୋର ଦେଇଛି ଆଉ।
ଭାଇ ଚାଇଁ ଚାଇଁ ଲାଗିଯାଉଚି ଖରା ଟା।
ହଉ।
ଆଉ ତମ ଆଡ଼େ କେମିତି କ ଖରା ଦେଇଛିି ନା କଣ?
ଆମ ଆଡେ?
ହଁ।
ହଁ ଜୋରେ ଖରା ଛାଟିଛି। ବୋଧେ ସେକେଣ୍ଡ ହାପରେ ବର୍ଷା ସେକେଣ୍ଡ ହାପରେ ବର୍ଷା ହେଇଯାଇପାରେ।
ଓହୋ। ହଁ ଏଇ ମତେ ବି ଲାଗୁଛି ହେଲା ଭଳିଆ ବର୍ଷା।
ହୁଁ।
ଭାଇ ତମେ ବା ଭଲ କ୍ରିକେଟ ଖେଳ ମୁଁ କଣ ଶୁଣିଥିଲି?
ସେ ନା ନା କ୍ରିକେଟ ଏମିତି ଟାଇମ ପାସ୍ ପାଇଁ ଆଉ। ଭଲ କଣ ଖରାପ କଣ।
ଭାଇ ତମର ତ ଏବେ ଏଇଥର କୋଉଠି ଇ ନାଇଟି ମ୍ୟାଚ ଦି ତିିନିଟା ଜିତିଛି ଡେ ମ୍ୟାଚ ବି ଯଉ କୋଉ ଦି ତିନିଟା ଜି ଏ ଭଲ ଖେଳତା ତମ
କଣ କହିଲ?
ଯେ ଭଲ ଖେଳନ୍ତାନ୍ ତମ ଗାଁ ପିଲା।
ହଁ ସେଇଭଳିଆ ଖେଳୁଛନ୍ତି ପ୍ରାକ୍ଟିସ ଚାଲିଛି ପିଲାଙ୍କର ଟଚ୍
ହଁ ଭାଇ ସିଜିନୱାଇ ଖେଳ ଆଉ କଣ କରିବେ।
ହଁ ଏ ସିଜିନ୍ ରେ ତମ ଶୁଣ ଏ ସିଜିନେ ତମେ ଭଲ ଖେଳୁଛ ନା ଆର ସିଜିନେ ଆଉ କିଏ ଭଲ ଖେଳିବ ସେଥିରେ କିଛି କଥା ନାହିଁ।
ହଁ ଭାଇ ହଁ। ଏ ଦେକ ଏଇନା ପୁଣି ବର୍ଷା ହେଲା ଏଇନା ପୁଣି ସିଜନ ଚେଞ୍ଜ ହବ ଏଇନା ଖେଳି ହବନି।
ନା ଏଇ ତ ଏଇ ତିନ ଦିନି। ଏଇ ତିନି ଦିନ ଯାହା ଖେଳିବେ ତାପ ତ ଆଉ ଯେଝା ଯେଝା କାମରେ ସ୍କୁଲକୁ ଖୋଲା ହବ ଯେଝା ଯେଝା କାମରେ ଯେଜା ରହିବେ ଆଉ ଖେଳିବା ପାଇଁ ଟାଇମ ମିଳିବନି।
ଭାଇ ରଜ କେଦିନ ରଜ ଆଉ କାଲି ତିନି ଦିନ ସଇନେ ପୁଣି ସ୍କୁଲ କଲେଜ ପୁଣି ଖୋଲିବ ଆଉ ସତରରୁ। ଏଇଭଳିଆ ବାଇ ଚାଲିଛି ଆଉ କଣ କରିଆ। ଏ ଆମର ବି କଲେଜ ଛୁଟି ହେଇଥିଲା। ପୁଣି କଲେଜ ଖୋଲିଅ ବୋଧେ ଆଉ ରଜ ପରେ। ପାଗ ବି ଭାଇ ଟିକେ ଟିକେ ଭଲ ଦେଲାଣି ମାନେ ଖରା ହଉଛି ବର୍ଷା ହଉଛି ଚଳିବ। କଲେଜ ସ୍କୁଲ ଖୋଲା ଭଳିଆ ଦେଲାଣି ପାଗ
ହଁ।
ଦେଖିବା ଭାଇ କଲେ ସ୍କୁଲ ଖୋଲୁ କଣ କରିବା ଆଉ ଏ ବହୁତ ଦିନ ଦି ତିନି ମାସ ଆଉ ଛୁଟି ଦେଲେଣି।
ଓ।
ଆଉ ତମେ ଏଇନା କୋଉଠି ଗାଁ ନା କୋଉଠି ହଁ ଏମ୍ ସି ଜି ନେଇଚି ହଁ।
ଏ ଏମ୍ ସି ସି ରେ କଣ କେମିତି? କୋଉଠି କଣ କେମିତି ଯାଏ କେତେ କଣ ବ ମାନେ କ୍ୟାମ୍ ଫ୍ୟାମ ତମର କୋଉଠି ପଡଥିଲା? କେମତି କଣ ଯାଇଥିଲ ଟି ହ।
ଭାଇ ମୋର ଗୋଟେ କ୍ୟାମ୍ ପର୍ ଥିଲା କେଉଁଝର ରେ ଗୋଟେ ଭଦ୍ରକରେ ଗୋଟେ ଆଉ ପଡିଥିଲା ଓଡିଶା ବାହାରକୁ ପଠେଇଥିଲେ ଆଉ।
ଯାଇଥିଲେ ଓଡ଼ିଶା ବାହାରକୁ ଓଡ଼ିଶା ବାହାରକୁ କୋଉଠି?
ଭାଇ ଜାନଚତି ଏଠି ଉଁ ତେଲେଗାନା।
ହଁ ହଁ ତେଲେଙ୍ଗାନା ଆନ୍ଦ ତେଲେଙ୍ଗାନା କୋଉ
ତେଲେଙ୍ଗାନା ଭାଇ କ୍ୟାାମ ଟା ନାଁ ହଉଛି ପି ଡି ଏସ୍ ବି।
ଓହ
କ୍ୟାମ ପଠଉଚ ଜିଅ।
ଆଉ କେଉଁଝରେ କଉ କୋଉଠି ପଡିଥିଲା ତମର କ୍ୟାମ୍ପ?
ଭାଇ କେଉଁଝରେ ଏଇ ଡି ଡି କଲେଜ
ଡି ଡି କଲେଜ ଆଁ ହ କଲେଜ ଟା ଭଲ ତ ହେଇଛି। କ୍ୟାମ୍ପସ ଫମ୍ ର ସ୍କ୍ରଣ କେମିତି?
ଏଇ କ୍ୟାମ୍ପସୁ ଦେଖିଆ ପାଇଁଁ ପୁରା ମନ ପୁରା ପୁରିଯିବ।
ଆ କେତେ ଦିନ କେତେ ଦିନ ରହିଲ ଭଲ ଭିଉ ଥିବ ନାଇଁ? ପିକନିକ ସ୍ପଟ ଗୋଟେ ଭଲ ମାନେ ଅଲ ବୁଲାବୁଲି କରିବା ପାଇଁ ଜାଗା ଗୋ
ଭାଇ ଜଗନ୍ନାଥ ମନ୍ଦିର ଟା ତାପରେ ପୁରା ପାଖରେ।
ଆହ କେତେ ଦିନ ରହିଲ?
ଏଠି ଆମର ଭାଇ ଥିଲା ଦଶ ଦିନ କ୍ୟାମ।
କଣ କହିଲ?
ଦଶ ଦିନ ଦଶ ଦିନ ଥିଲା।
ହୁଁ ହୁଁ କେତେ କେତେ ଭଳିଆ ପିଲା ଯାଇଥିଲ କେତେ ଭଳିଆ ପିଲା?
ପିଲା ଯାଇଥିଲେ ଭାଇ ତିନିଶହ ଭଳିଆ ଯାଇଥିଲେ।
ଅ ବସ ରେ ଯାଇଥିବ କ ବସରେ ନା କେମିତି କଣ ଗଲ?
ହଁ ଭାଇ ଏଇ କଲେଜରୁୁ ତ ଆମକୁ ବସ ନେଇ ଛାଡିଲା ଏଠି ଆଉ ଡିଡି ରେ
କେ କେତୁଟା ବସ୍ କରିଥିଲେ ନା ଗୋଟେ ବସ ରେ?
ଭାଇ ସେମିତି କଣ କଲେଜ ବସ ଦବକି କଲେଜ ସେଣୁ ପଇସା ପଳେଇଯିବ ତମେ ଯଉଥିରେ ଆସିବା କଥା ଆସିବ ଆଉ।
ଏମିତି ନୁଏ ଯେ କଲେଜ ତମକୁ ବସ ଦେଇକି ପଠେଇବ ସିଏ ଖାଲି ପଇସା ଦେଇଦେବେ ସି ଟଙ୍କା ଖର୍ଚ୍ଚହବ ତମୁକୁ ପଇସା ଦେଇ ବେ ଆଉ।
ଓହୋ। ହଉ ଖାଇବା ହେଲାଣି?
ନା ଭାଇ ଖାଇନି କଣ କହିଲ ଭାଇ?
ମୁଁ ଏଇନା ଖାଇନି ନା ସେ ବିତ ଉଠିନି ଆଉ
ଏମିତି ମେଘ ଏ ଖରା ଟା ଜୋରେ ଦେଲାଣି ଯେ ଟିକେ ଅବାଗିଆ ଲାଗୁଛି। ସେଇଥିପାଇଁ କିଛି ଭାବୁଛି ହଁ ହଁ ଭାଇ ଆଜି ପାଣିକୁ ହଁ। ଭାଇ ପାଣି ଗୁରେ ସବୁ ବର୍ଷ କାଉଳିଆ ପାଖ ଦିଏ ବର୍ଷ କଣଏତେ ଖରା ଦେଲାଣି କଣ
ହଁ କାଉଁଳିଆ ପାଗ ଧୀରେ ଧୀରେ ଏଇନା ଖରା ଦଉଛି ଚାରିଟା ବେଳ ବର୍ଷା ନାଦୁଛି କିଏ କହିପାରିବ କେତେବେଳେ କଣ କେମିତି ପାଗ ଦବ।
ହଁ ଭାଇ ସେଇଆ। କଣ କହିବା ପାଗଟା ଟିକେ ଭଲ ରଜ ପିନ୍ଧିନି ପାଗ ଟିକେ ଭଲ ଦିନି ଭଲ ଲାଗନ୍ତା।
ହଁ।
ଏମିତି ତ ପାଗ ଦଉଛି ଆଉ କଣ କରିବା? ଭାଇ ବୁଲାବୁଲି ରଜ ଟା ନକଲେ କଣ ଭଲ ଲାଗିବ କି?
ହଁ ସେ ବି ଠିକ ରଜ ମାନେ ନବୁଲିଲେ ଟିକେ ଦୋଳି ନ ଖେଳିଲେ ପିଠାପଣାରେ ନ ଖାଇଲେ
ରଜରେ ମେନ୍ ହଉଛି ବୁଲିବା ଟା ମେନ୍ ଖିଆଖୁଇ କେତେ ନ ହଉ କିନ୍ତୁ ମେନ ହେଲା ବୁଲିବା ଟା ଆଉ।
ହ
ଆଉ ପାନ ଖଣ୍ଡେ ସବୁବେଳେ ପାଟିରେ ଥିବା ଦରକାର ସାଧା ପାନଟି।
ଓ। ହୁଁ ଠିକ ଠିକ ସେ ବି ଠିକ ରଜର ମଜା କେମିତି ଆସିବ ତା ହେଲେ।
ହଁ ଭାଇ ଆଉ ଭାଇ ତମର ଚାଷ ବାସରେ କେମିତି କଣ କରା ଧାନ ଚାଷ ଟେ ଆମକୁ କହୁନାହାନ୍ତି।
କଣ କହିଲ?
ଏଇ ଧାନ ଚାଷ ତମ ଆଡେ କେମିତି କଣ ହଉଛି ଆମ ଟିକେ କୁହନ୍ତୁ?
ହଁ ଚାଷ କରନ୍ତି ଯେ ବର୍ତ୍ତମାନ ତଳା ଫଡ଼ିଲାଣି ହଁ ପାଗ ଧୀରେ ଧୀରେ ଚେଞ୍ଜ ହଉଛି ତାର ବିଲ ବିଲ ଚଷା ହେଲାଣି ଗୋଟେ ଗୋଟେ ଜାଗାରେ ବିଲ ତଳା ପଡିଛି
ଓହୋ।
ତ ରଜ ପରେ କାମ ଆରମ୍ଭ ହବ ଆଉ।
ରଜ ପରେ କାଦୁଆ ଷ୍ଟାର୍ଟ ହଉ ବୋଧେ।
ନାଇଁ ନାଇଁ ବିଲ ତ ସବୁ କାଦୁଆ କଣ ଏଇନା କି।
କାଦୁଅ ଏଇଟା ରଜ ପରେ ପରେ।
ମତେ ବହୁତ ପରେ ପାଣି ହେଲେ ସିନା କାଧୁଅ ହବ।
ହଁ ହଁ। ଆମପଟେ ଧାନ ଏତେ ବିଶେଷ କରାଯାଏନି ଆମ ପଟେ ବି ଅଳ୍ପ ଅଳ୍ପ କରାଯାଏ। ଆମପଟେ ଏଠି ସବୁବେଳେ ପାଣି ଅସୁବିଧା ସବୁବେଳେ ନା ସେଇଥିପାଇଁ ବୋଧେ କରାଯାଏନି ଆଉ। ଆଉ ଆଯି ଯାଇନ କି ଆଯି ଡିଉଟି।
ମୋର ପା ସରି ଯାଇଛି ଗେଟ୍ ପାସ ଟା ମୁଁ ଆପ୍ଲାଏ କରିଛି ସେ କହିଲେ ରଜ ପରେ ହବ ବୋଲି।
ଓହୋ ସେଇୟା ମୁଁ କଇନି କାଇଁ ଭାଇ ଯାଇ ନାଇଁ ନା ଡିଉଟି ଆଜି ଆଉ
ହଁଲୋ ମୁଁ ଏତୋବେଳେକୁ ପଳେଇ ଯିବା କଥା ଡିଉଟିରେ।
ହଁ ଭାଇ ଘରେ ରହିନେ କଣ କିଏ ପଇସା ଦବ ନା କଣ
ହଁ ସେଟା ବି ଠିକ।
ଡିଉଟା ଯାଉଥିବ ଆଉ
ହଁ ନିଜେ ମେନଟନାସ୍ ନିଜେ ଉଠେଇ ପାରିବୁ ଯାହାଁ ନେ
ହଁ ଭାଇ ହଁ। ଏ ଭାଇ ରଜଟା ପାଖେଇ ଆଇଲାଣି ନା ପୁଣି ପଇସା ପତର ଟି ଦର୍ କାର ନା ଆଉ ଯା ହେନେ ଟିକେ ସଟ୍ ମଟ୍ ହେନେ ଚଳି ହବନି ଠିକେ ରଜଟାରେ ବୁଲି ହବନି।
ହଁ ମ୍ୟାନେଜ୍ କରିହବ ସେପଟରୁ।
ସେଇଆା ଆଉ। ଆଉ ଭାଇ କଁ ଖାଇଥିଲ ତମେ।
କିଛି ଖାଇ ନାହିଁ ଖାଇବା ସାଢ଼େ ଆଟଟା ଅଳୁକୁ ଆଉ।
ଏ ତମର ତାନେ ରୁଟିନ୍ ପୁରା କରିଦେଇଚ କେତୋଳେ କଣ ଖାଇବ ଆଉ।
ଏ ନାଇଁ ଭାଇ ରୁଟିନ୍ ନୁହେଁ ଏମିତି ଗୋଟେ କହିଲି ରୁଟିନ୍ କିଛି ନାହିଁ।
ଓହୋ ଏଇ ରୁଟିନ୍ ଟାବି କରିଥିନେ ଭଲ।
ହଁ ସେ ଗୋଟେ ଟାଇମ୍ ଟେବୁଲ୍ ଡେଲି ଗୋଟେ ଟାଇମ୍ ଟେବୁଲ୍ ରଖିନେ ଏଇ ଟାଇମ୍ ରେ ଦେ ଖାଇବୁ ଏଇ ଟାଇମ୍ ରେ ଶୋଇବୁ ଏଇ ଟାଇମ୍ ରେ ଉଠିବୁ ଏଇ ଟାଇମ୍ ରେ ପଢ଼ିବୁ ଏଇ ଟାଇମ୍ ରେ ସବୁଠିରେ ଟାଇମ୍ ଟେବୁଲ୍ ରଖିନେ ଠିକ୍।
ଭାଇ ଟାଇମ୍ ଟେବୁଲ୍ ଥିନେ ଫିଟନେସ୍ ଟା ପୁରା ଓକେ ରହିବ।
ହୁଁ।
ଆ ଏ ଟାଇମ୍ ଟେବୁଲ୍ ନଥିନେ ଆଉ
ତମେ ତାନେ ଭାଇ ପୁରା ଫିଟନେସ୍ ଉପରେ ପୁରା ଧ୍ୟାନ ତମର।
ହଁ ଭାଇ।
ଉଁ ଭଲ ଭଲ ଗୁଡ଼୍ ଗୁଡ଼୍।
ଉଁ କଁ କରିବା ଏମିତି ଦେହ ପା ଖରାପ ରହୁଚି ବୋଲି ଏମିତି କରିବା ପାଇଁ ପଡ଼ୁଚି ଆଉ।
ଉଁ।
ଆଉ ଭାଇ ଶୋଇଲ କେ ନା ଉଠିଲ ଭାଇ କେତୋଳେ ଆଜି?
ଉଠିଲି ସାତଟା ବେଳେ।
ଓହୋ ନେ ଲେଟ୍ ରେ ଉଠିଲ ବର୍ଷା ହଉଥୁଲା ବୋଲି ଆଉ।
ହଁ ଟିକେ ଶୋଇ ପଇଲି ଆଉ ପାଗ ଭଲ ଦୋଉଥୁଲା।
ହଁ ଭାଇ ସେଇଆ ନୁହେଁ କି ଏଇ ବର୍ଷା ହେନେ ଆଉ କଁ ରନିଂରେ ଯାଇ ହବ କି? ବର୍ ସେ ଛାଡ଼ୁ ଭାଇ ଦେଖିଆ ଯିବା ଆଉ।
ହଁ ଶୀତ ଦିନ ରନିଂ ଟା କରିବ ଠିକ୍।
ହଁ ଭାଇ ଶୀତ ଦିନେ ପୁରା ପରଫେକ୍ଟ୍ ରନିଂ ଆ ଏ ବର୍ଷା ଦିନେ ଖରାଦିନେ ଭାଇ ୱିକ୍ ୱିକ୍ ଲାଗିବ ବୁଜୁ।
ହଁ ପା।
ଏଇ ଭଳିଆ ଚାଲିଚି। ହୋଉ ତାନେ ଭାଇ ହୋଉ ଭାଇ ତାହେନେ ମୁଁ ଟିକେ ଆସେ ମୋର ଏଠି କଁ କାମ ଅଛି।
ହଉ ଭାଇ ହଉ।
ହଉ।